ହ୍ୟାଲୋ
କଣ କରୁଚୁ? ହ୍ୟାଲୋ ହ
ହ୍ୟାଲୋ
ହଁ ହଁ ଶୁଭୁଛି କହୁନୁ କଣ କରୁଛୁ
ଏଇ ଟିକେ କାମ କରୁଥିଲି ଆଉ ତୁ
ମୁଁ ଏଇ ବସିଥିଲି ଏବେ କାମ କରିବି ହେଲାଣି ଆସିକି କେତେଟା ଚାରିଟା ଉଣେଇଶି ହେଲାଣି । କାମ କରିବା ଛଟା ବେଳୁ ଘର ଆଉ ଟିକେ ଜଲଦି ଯିବି କାମ ଅଛି
କୁଆଡେ? ମାର୍କେଟ
ନା ହଁ ମାର୍କେଟ ତ ଯିବି ଏଇ ଆମ ଘର ପାଖରେ ମୋର ଗୋଟେ ସାଙ୍ଗ ଟେ ବାହାଘର ତ ତାକୁ ଗୋଟେ ଏଇ ଯୋଉ କନିଆ ଡାକରା ଡାକନ୍ତିନି । ା ଦେଖିବି ଟ ଭାବୁଛି ଘରେ ଆଉ କଣ ତିଆରି କରିଥାନ୍ତି ଟିକେ ନେଇ ଆସିବେ ମାର୍କେଟ ରୁ ଆଉ
ହଁ ହ ସେ ତ ସାଙ୍ଗ
ହଁ ତା ବାହାଘର ଛବିଶ ତାରିଖ ତ ଆଉ ସିଏ ରହିବନି ବନ୍ଧୁ ଘର ପଳେଇବା ଅଳ୍ପ ଦିନ ଅଛି ଭାବୁଥିଲି ଆସ ଟିକେ ଡାକିଦେବ ବୋଲି ଘରେ ଥିଲେ ଗୋଟେ କଣ କରିଥାନ୍ତି ମୁ ପଳେଇ ଆସିଛି ମା ଏକାଠି ହଇରାଣ ହବ ମୁଁ ଭାବୁଛି ଟିକେ । କେତେ ଟୋକ ନେଇଯିବେ ଆଉ
ହ ଏବେ ଗୋଟେ ଆଗରୁ ଏ ପ୍ରଥାଟା ଅଛି କି କନିଆ ଡାକରା ଝିଅ ବାହା ପୂବ୍ରସ । ସେଠୁ ମାମୁଁ ଘର କୁ ଯିବ
ଆଗରୁ ଅଛି ଏଇ ପ୍ରଥା ଗୁଡା କିନ୍ତୁ ଏବେ କଣ ଏଇ ଭିଡିଓ ଫିଡିଓ ଟିକେ ଅଧିକ କରିଛନ୍ତି ବୋଲି ଭାଇରାଲ ବେଶୀ ହଉଛି। ଏବେ ଜିନିଷ ଗୁଡା ଆଗରୁ ଅଛି। ପୁରୁଣା ଇରୁ
ହୁଁ ଏଚ ପୁରୁଣା ଅଛି ଆମ ମା ମାମୁଁ ଘରକୁ ବି ଯାଆନ୍ତି।
ହଁ ଯୋଉ ବାହାଘର ପ ପୂର୍ବରୁ ଯାଆନ୍ତି ପୂର୍ବ ଦିନ ଯାଆନ୍ତି ମ ସବୁ ବି ଲଗା ହଁ
ମଁଙ୍ଗୁଳିୀ କରରଣ
ସେରେ ମଙ୍ଗୁଳି ବି ଗୋଟେ ସଜବା ହ ତାପରେ ନେଇକି ବେଦୀରେ ବସିବେ
ହୁଁ ମଙ୍ଗୁଳି ହବ ମଙ୍ଗୁଳି କିି ଆସିଲା ପରେ ଦେହ ମଙ୍ଗୁଳି ହବ ଠାକୁର ଯୋଉ ଗାଁ ର ଯିଏ ଦେ ମାନେ କଣ ହଁଁ ଥାନ୍ତି। ଗ୍ରାମ ଦେବତୀ ତାଙ୍କୁ ଗାଧେଇ ଦିଅନ୍ତି ସେଇ ଗାଧୁଆ ପାଣିରେ ସାତଟା ଘର ପୁଣି
ବୁଲିକି ଆଣନ୍ତି ପାଣି କାଣ୍ଡ କଳସୀ କାଖାନ୍ତି ଯୋଉ କାଣ୍ଡ କଳସୀ ।
ହୁଁ ଭାଉଜା କିମ୍ବା ଆଈ ଭାଉଜା ବଡ ଦେଇ ଏ ସବୁ ଯାଆନ୍ତି କଳସୀ ନେଇକି ।
ହଁ ଯାଇଥେ ଗାଧେଇ। ଆସେ ତାପରେ ହୋଉଛି ମାଙ୍ଗୁଳି କରିସାଇଲା ପରେ ହଁ। ହଁ ଆମ ଆମ ବାହାଘରରେ ବହୁତ ଜିନିଷ ଅଛି ଜେ? ହଁ ପୁଅ ବି ଯାଏ ପୁଅ ବି ଯାଏ ମାମୁଁ ଙ୍ଘରେ ମଙ୍ଗୁଳି ହେଇକି ଆସେ । ତାପରେ ଯାଇକି ସେ ବେଦକି ଯାଏ ।
ପୁଅ ଝିଆ ଦେଇ ଟାଙ୍କ ଘରେ ଯାଆନ୍ତି ପୁଅ ବି ଯାଆନ୍ତି । ମଙ୍ଗୁଳି ହେଇକି ଆସନ୍ତି ।
ହୁଁ ସମସ୍ତେ ଆ ଭଲ ବହୁତ ଜିନିଷ ଅଛି ମାନେ ଜାଣିବା ପାଇଁ।
ଏଇ ଯୋଉ ସବୁ କହୁଛନ୍ତି କି ଯୌତୁକ ନିଅନ୍ତି ନିଲେ ଯୌତୁକ ନିଅନ୍ତି ବିନା ଯୌତୁକ ବାପାଙ୍କୁ କହିବା କଥା ।
ଯୌତୁକ ଉଠିନି ମ କଣ କହିଲୁ ଅଧିକ ଯୋଉ ପଇସାଟା ନଉଥିଲେ ସେଇଟା ଏବେ କମ ରେ ନୋଉଛନ୍ତି ଆଗ ଭଳିଆ ନୋଉ ନାହାନ୍ତି ଆଗରୁ ଯୌତୁକ ପାଇଁ କେତେ ଝିଅ ମରିଯାଉ ଥିଲେ କହନି? ମାରି ଦୋଉଥିଲେ ଶାଶୁ ଘରେ । ଏବେ ଆହୁରି ଯାଉ ସେ ଜିନିଷ ନାହିଁ । ଏବେ ତ କହିବାକୁ ଗଲେ ଏ ଲୋକମାନେ କୋହୁଛନ୍ତି କିଛି ଜିନିଷ ନଦିଅ କିନ୍ତୁ ଝିଅକୁ ଦେଇଦିଅ ଆମ ହ
ଆଉ ସେଇଟା ବି କୋହୁଚୁ ସେଇଟା ତ ମାନେ ଶହେରୁ ତିରିଶ ପର୍ସେଣ୍ଟ ଲୋକ କୋହୁଚନ୍ତି ଆଉ ସତୁରି ପର୍ସେଣ୍ଟ ଲୋକ କୋହୁଚନ୍ତି ତମେ ଯଦି ଦେବ ତିନିଷ ତମ ଝିଅ ଚଳିବ ଆମେ ଆ ଚଳିବୁକି ଏ ହେଲେ ସବୁ ଜିନିଷ
ହଁ।
ତମେ ଯାହା ନବ ତମ ଝିଅ ଚଳିବ ଆମେ କଣ ଚଳିବୁ।
ହଁ ଆଗୁରୁ ବି ଏ ଜିନଷ ଉପରେ ବୋହୁତ ନ ଥିଲା କି? ଆଗରୁ ବୋହୁତ ଥିଲା ବେଶୀ ଯୋଉ ଉଁ ପାଇସ୍ ଜାନ୍ ରେ କିଏ ଗୋଟେ ଜିନିଷ ପତ୍ର ଆଗରୁ ବି ଚଳାଚଳ ପାଇଁ ଏତେ ଭଲ ଥିଲା କି ପଇସା ବି ଲୋ ଲୋକଙ୍କ ପାଖରେ ଏତେ ନଥିଲା ତ ହୋଉଚି ଟିକେ କଣ ହେଲା ମାନେ ସାଙ୍ଗେ ସାଙ୍ଗେ ଖୁଣ୍ଟା ଦୋଉଥିଲେ ଧରନିଅ ଝିଅଟା ଯାଇଚି କିଛି କିଛି ନେଇ ନେଇ ସାଙ୍ଗେ ସାଙ୍ଗେ ଖୁଟା ଦୋଉଥିଲେ ତାକୁ ବୋହୁତ ବି ହଇରାଣ କରୁଥିଲେ ଆଉ ଗୋଟେ ଗୋଟେ ଘରେ ତାପରେ ମାରିଦିଅନ୍ତି ଝିଅଗୁଡାଙ୍କୁ। ଏ ହଁ। ଆଉ କରନ୍ତି
ଆଦୌ ତ ଯୋଉ ପୋଡିୀ ବି ଦୋଉଥୁଲେ ଆଗରୁ।
ହଁ ରୋଷେଇ ଘରେ କାମ କରୁଥୁବେ ଅଁ ଯୋଉ କିରୋସିନ ପକେଇ ।
ହୁଁ।
ମୋ ଦେଇ ଯହାହୋଉ ସେଇ ଯୁଗ ତ ଏବେ ଏବେ ସେ ଯାହା ବି ହୋଉ କିନ୍ତୁ ଏମିତିଆ ଇଏ। ତା ଭାଇ ଆଉ ସେ ଶାନ୍ତି ରହୁଚି ଆଗରୁ ମାନେ ଡରୁଥିଲେ ବେଶୀ ଲୋକ ଝି ହୁଁ କମିଯାଇଚି ଚା ଏବେ ଏବେ ମାନେ ବନ୍ଦ ହେଇନି ଟୋଟାଲେ ଏବେ ବି ଚାଲଚି ତା ଅପେକ୍ଷା ଟିକେ କମିଯାଇଚି ଆଉ ତାପରେ ଆଗରୁ ବି ଗୋଟେ ଗୋଟେ ଜିନିଷ ଥିଲା ବହୁତୁ ପ କାୟାରୁ ଏଇଯୋଉ ନଥିଲା ନା ଏଇଯୋଉ ଶତି ଦାହ ଯୋଉ ଇଏଟା ଶୁଣିଚୂ ନା ତୁ ସତୀଦାହ।
ହୁଁ କୋଉଟା କହୁନୁ।
ସତ ସତୀଦାହଟା କୋଉଟା କହନି ଯୋଉ ଜନେ ଗୋଟେ ଏଁ ସ୍ତ୍ରୀ ବାହାହେଇଚି ଗୋଟେ ପୁଅଟେ ଝିଅଟେକୁ ହେଲା ସେ ପୁଅଟା ଯଦି ମରିଯାଏ ତାହେଲେ ସେଇ ଝିଅଟାକୁ ସେ ଯେ କମ ଏଜର ରୁ ବାହା ହୋଉ ନ
ହଁ ବାହା ହେଇଯାଉଥିଲେ ହଁ ବାଲବିବାହ ଏଇଯୋଉ କୁହନ୍ତି।
ହଁ। ସେଇ ଯୋଉ ହଉଛି ସେଇଥିରୁ ସେ ପୁଅଟା ଯଦି ମରିଯାଏ ସେଇ ନିଆଁରେ ଜବରଦସ୍ତି ସେ ଝିଅଟାକୁ ବି ପୋଡି ଦିଅନ୍ତି ଯାହା ହଉ ସେଇ ଜିନିଷଟା ତ ସବୁ ଉଠି ଯାଇଛି। ଏଇଟା ସତିଦା ହଉ କରିଦେବି
ଅ ହୋ ସ୍ୱାମୀ ମରିଯିବ ମାନେ ସେଇ ଜୁଇରେ ଦି ଜଣ ସୋଇଦିଅନ୍ତି ନା।
ଶୋଇ ମାନେ ଜବରଦସ୍ ଆଉ ତାର ଇଚ୍ଛା ନଥିଲେ ବି ତାକୁ ମାରି ଦିଅନ୍ତି।
ମା ଏବେ ତ ସେଟାବି ନାହିଁ।
ଯାହା ହଉ ସେଇ ଜିନିଷ ସବୁ ଉଠି ଯାଇଛି ଆଉ ହଉଛି ତାପରେ ବହୁତ ଜିନିଷ ଅଉଛି ଯୋଉଟା କି ଉଠି ଯାଇଛି ମାନେ ଆମ ପାଇଁ ବହୁତ ଭଲ। ଆଉ ହଉଛି ସେଟା ଗୋଟେ ଟିକେ ହଁ ସେ କୁହନ୍ତି କି ସ୍ଵାମୀ ମରିଗଲା ପରେ ସେ ସ୍ତ୍ରୀ ମାନେ ଅଲକ୍ଷଣୀ। କିଏ ତା ମୁହଁ ଚାହିଁବା କଥା ନୁହଁ ସେଥିପାଇଁ ସେଇଥିରେ ମାରି ଦିଅନ୍ତି ଜବରଦସ୍ତି ଏସବୁ ଜିନିଷ ଗୁଡା ଆମେ ପଢନ୍ତିନି କି ସାଇ
ହୁଁ। ଦେଖୁନୁ ସୀତା ଆସିଚି। ସୀତା ନ ଯାଇକି ବି ରାମ ରାମ ବି ଜାଣିଛ ଯେ ଠାକୁର ଯ ସେ ଜାଣିଛନ୍ତି ତାପରେ ବି କଣ ଲୋକ ଲୋକଙ୍କ ପାଇଁ ହିଁ ସେ ତାଙ୍କୁ ତ୍ୟାଗ କରିବାକୁ ହି
ଯେତେବେଳେ ଠା କୁରାଣୀ ତାଙ୍କୁ ବି ତ ଲୋକ ପଛେଇଲେନି କଳଙ୍କ କଳଙ୍କିନୀ କରିବାକୁ ଆମ ତ ଛାଡ
ହଁ ଏଇ ତ ଆଉ ଆଉ କଣ କଣ କହୁଛ? ହୁଁ। ରାମାୟଣ କଥା ଟିକେ କହୁନୁ। ନା ଲୋ କୋଣାର୍କ ମୁଁ ହଉଚି ମୁଁ ଗୋଟେ ସବୁଠାରୁ ଗୋଟେ ପାପି ଯୋଉ କୁହନ୍ତିନି। ମୁ ବୋଧେ ସିଏ
ଯାଇନୁ ତୁ ଯିବୁ ବହୁତ ଭଲସେ ବୁଲିବୁ ଆମେ
ନା ନା ସେଠି ହବନି ବା ଆଉ ହଉଛି ଉଁ ଉଁ ଉଁ ଆଉ ହଉଛି ଦେଖିବା କେତେବେଳେ ଗୋଟେ ଯିବା ଗଲେ ଟିକେ ଭଲସେ ବୁଲିକି ଆସିବା ସବୁଆଡେ ଟିକେ ଇଚ୍ଛା ଏଇ ପାଖ ପାଖ ଯା
ସେଇଠି ରହିକି ବୁଲିବୁ ଭଲ ଲାଗିବ ଦି ତିନି ଦିନ ସମୟ ନେଇକିଛି ଯିବୁ ସମୟ ନେଇକି ସବୁଆଡେ ବୁଲିବୁ ହଁ ଭଲ ଲାଗିବ। ଯିବୁ ତରତରରେ ହେଇକି ବୁଲିକି ଆସି ହଉନି।
ହଁ ପା ଯେ ବୁଲି ପାରିବନି ମାନେ ଶାନ୍ତି ଲାଗିବନି ତୁ ପଳେଇ ଆସୁ ନା କିନ୍ତୁ ମନ ଟା ତ ଆଉ ଟିକେ ବୁଲିଥାନ୍ତି ଆଉ ଟିକେ ଯାଇଥାନ୍ତି ତ ଭଲ ଲାଗିଥାନ୍ତି ଆଉ ଚେ। ଏଇଆ ସବୁ ଆଉ ଦେଖିବା ଗୋଟେ ଯିବା କୋଉ ଦିନ ଟିକେ ବୁଲିକି ଆସିବା ଆଉ ଟିକେ ଛୁଟି ନବା ଯିବା ବୁଲିକି ଆସିବା ହଉ ।
ହୁଁ ଦେଇ ହେରିକା ସହିତ ଯା ବୁଲିକି କଉ ଦିନ ଆସେ ଆଉ ରହିକି ଆସିବୁଦିତିନ୍ ଦିନ୍ ରହିବୁ ସେ ମାତା ମଠ ରାମଚଣ୍ଡିୀ କୋଣାର୍କ ଉଁ।
ରହିକି ଟିକେ ବୁଲିକି ଆସିବୁ ଭଲ ଲାଗିବ।
ହୁଁ। ତର ତର ଗୋଟେ ଦିନିଆ ପ୍ଲାାନ୍ ଉଁ କ।
ହଁ। ଭଲ ଲାଗିବନି ଆଉ।
ହୁଁ। ବାପା ମା ଯିବେ ନା ଘର କାମ ପ ସରିଲା ପରେ ଏକା ସହିତ ଯିବ।
ହଁ ଘର କାମ ସଇଲେ ଯିବୁ ଟିକେ। ନଗଲେ ଭଲ।
ଦେଖ୍ୟା ଠାକୁରଙ୍କୁ ଡୋରି ନ ଲାଗିଲେ କଣ ଯାଇହବ।
ବାସ୍ ତାଙ୍କ ଡୋରି ନ ଲାଗିଲେ ତୁ ତାଙ୍କ ଧୂଆରେ ଛିଡା ହେଇକି ମନ୍ଦିର ବାହାରେ ଛିଡା ହେଇକି ବି ଯାଇକି ତାଙ୍କ ଦର୍ଶନ ବି କରିପାରିବୁନ ତାଙ୍କ ଇଛା ନଥିଲେ।
ହଁ।
ଆଉ ଯଦି ତୋର ଡୋରି ଲାଗିଥିବ ସେଇ ଦିନ ସେଇ ସମୟରେ ବାହାରିବୁ ଯିବୁ ଦର୍ଶନ କରିକି ଆସିି ପାରିବୁ।
ହୁଁ । ମୁଁ ତଏ ରେଯାଇଥିଲି ଏପଟେ ଛତ୍ ତିଆ ଯାଇଥିଲି ମତେ ଅରେ ଯାଇଥିଲି ସେମାନେ ମତେ ମନା କଲେ ନେବେନି ବୋଲି। ହେଲା ମୁଁ ସେଥି ପାଇଁ ସ୍କୁଲ ପଳେଇ ଆସିଥିଲି। ମାନେ ଠାକୁରଙ୍କ ଡରି ଏଇ ଭଳିଆ ସ୍କୁଲ ରୁ ପୁଣି ଥରେ ଜାଇ ତିଲି କିନ୍ତୁ ଠାକୁରଙ୍କର ପହଡ ପଡିଥିଲା। ଆମେ ଦେଖି ପାରିଲୁନି ଠାକୁରଙ୍କୁ କିନ୍ତୁ ଠାକୁର କିନ୍ତୁ ଡାକିକି ନେଇଥିଲେ।
ଉହୁଁ ସ୍କୁଲ ଡ୍ରେସ ପିନ୍ଧି ପଳେଇଥିଲ?
ହଁ ସ୍କୁଲ ଡ୍ରେସ୍ ପିନ୍ଧି ପୁଣି ମତେ ଘରେ କହିଲେ ତୁ ଚାଲ ସେ ଡ୍ରେସଟା ପିନ୍ଧି ମାନେ ଆମ ଗାଁ ଛକ ବାଟେ ଗଲେ କିନ୍ତୁ ମୋତେ ଛାଡିଲେନି ଡ୍ରେସ ପିନ୍ଧିବା ପାଇଁ। ଆଉ ହଉଛି ମତେ ପୁଣି ଭଣ୍ଡେଇ ଦେଇଥିଲେ କି ଚାଲେ ଏଠି ଆସି ଡ୍ରେସ କିଣିବାକୁ ଦେଇ କିଣିକି ଦେବି ପିନ୍ଧିଦବୁ ଦେଖିଲାଳୁ ଆଉ କି କିଛି ଦେଲେନି ମୁଁ ଯଦି ବଡଟେ ହେଇଥାନ୍ତି କମ ହେଇଥାନ୍ତା।
ମଜା ଲାଗିନଥାନ୍ତା ସ୍କୁଲ ଡ୍ରେସ ପିନ୍ଧିକି ପଳେଇ ଆଇଚି ହିଁ ହିଁ ହୁଁ। କୁହ।
ହଁ ହଁ ହଉ ହଉ ଯା କଣ କରିବୁ ଯା କାମ କରିବୁ। ହଉ।